ହାଲୋ। ହାଲୋ।
ହଁ କ। ମୁଁ କହିବି ଏ ଯୋଉ ଦେଖିଛୁ ନା ପୁରୀ ମନ୍ଦିରରେ ଯେତିକ ବି ମାନେ ପଥର ଗଳିଚି। ଦେଖିଛୁ ପଥରଟେ ଗଳିଛି ମାନେ ପଶ୍ଚିମ ଦ୍ୱାର ଆଡେ ଦକ୍ଷିଣ ଦ୍ୱାର ଆଡେ ନାଇଁ ପଥରଟା ଦେଖିନି।
ଜଗନ୍ନାଥ ମନ୍ଦିର କଥା କହୁଛ।
ହଁ।
ହଁ ହଁ ମୁଁ କିନ୍ତୁ କୋଉଟା ଗଳିଛି ମାନେ କୋଉ ଜାଗାରୁ ଗଳିଛି ସେ
ନା ସେଟା ବି ସାଇଣ୍ଟିସ୍ ମାନେ ବି ଜାଣିନାହାନ୍ତି ଏ ପର୍ଯ୍ୟନ୍ତ କୋଉଠି ଳୀଛି କଣ ଗଳିଛି।
ହଁ।
ହେଲେ ମନ୍ଦିରରୁ ସେମିତି କିଛି ଦେଖା ବି ହଉନି କୋଉଠି ଫାଙ୍କା କି କଣ କିଛି ଦେଖା ହଉଛି କିଛି ବି ଦେଖା ଖାାଉନି।
ହଉଥିବ।
ସେ ପଥର ଟା କାନ ଦେଇକ କି ଶୁଣିବୁ ସେଟା ବି ଶୁବୁଛି ମାନେ ଯେମତି ଘଣ୍ଟି ଶବ୍ଦ ସେ ଶବ୍ଦ ବି ଶୁଭୁଛି। ସେ ପଥରର।
ମୁଁ ଶୁଣିଥିଲି ମୁଁ କେବେ କେବେ କାନ ଦେଇକି ସୁଣିନି କିନ୍ତୁ ଆଉ ଗୋଟେ ଜାଗା ସେଇଠି ଅଛି ଯୋଉଠିି କି ଶଙ୍ଖ ଶବ୍ଦ ଶୁଭେ।
ଶଙ୍ଖ ଶବ୍ଦ।
ହଁ ସେ ଯୋଉ ଗୋଟେ ଗଳି ଅଛି। ସେଇଠି ଗୋଟେ କଣା ଅଛି। ସେଠି ଗୋଟେ ଭଗବାନଙ୍କର କଣ ଗୋଟେ ଜ ହୁଏ ଆଣ ଠିକ ସେ ମନେବନି ସେଠି କ ଦେବା ପାଇଁ ତାଙ୍କୁ ଯୋଉ ପୁରୀରେ ଯୋଉ ପଣ୍ଡା ମାନେ ରୁହନ୍ତି ମାନେ କୁହନ୍ତୁ ସବୁଠୁରା ଆପଣ ସିଏ କହିଥିଲେ। କାନ ଦେଇକି ଶୁଣିବା ତ କାନ ଦେଇଥିଲୁ ପୁରା ଶଙ୍ଖ କିଏ ଫୁଖିଲା ଭଳିଆ ପୁରା ଶୁଭୁଛି।
ଏଇ ସେ ପଥରଟା ଉପରେନା ତୁ କୋଉଟା କହୁଛୁ।
ହଁ ସେଇଗୋଟେ ପଥର ଗୋଟେ ନାଳ
ହୁଁ ହୁଁ।
ଚା
ହା।
ଜାଣିପାରୁନ ଏଇ ଯୋଉ ଜାଣିଚନା କିଏ? କଣ କହିଲ ଯୋଉ ଟଙ୍କାଟେଲେଖା ପଇସା ଯୋଉ ଲଗାନ୍ତି।
ହଁ ହଁ ଦୋଉଳରେ ଯୋଉ ଟଙ୍କାଟେ ଲଗାନ୍ତି ଚୁମ୍ବକ ଭଳିଆ ଲାଗିଥିବ।
ହଁ ହଁ ସେଇ ସାଇଟିରେ ଅଛି ସେଇଟା
ହଁ ସେ କାଳେ ଲଗେଇବୁ ଲାଗିବ ସେ ମନ୍ଦିର ମାନେ କେମିତିମାନେ ଭାବେ ମାନେ ପଇସା ଲଗେଇଲେ ଲାଗିବ।
ହଁ ପା
ଲାଗିଲେ ଠିକ୍ ମାନେ ଲାଗିଲେ ଚଳ ମାନେ କୁହନ୍ତି ଲାଗିଲେ ଭଲ
ହଁ ଯଦି ଥରକରେ ଲାଗିଗଲା ଭଲ ଯଦି ଗଳିପଇଲା ଭଲ ନୁହଁ।
ଭଲ ନୁହଁ ହୁଁ ତୁକେବେ ଲଗେଇଛୁ।
ହଁ ମୁଁ ଲଗେଇଛି।
ମୁଁ ବି ଲଗେଇଛି ମୋରବି ଥରକରେ ଲାଗିଥିଲା।
ମୋରଵି ଲାଗିଥିଲା।
ଚୁନାଉ ଯଉଟା କୁଣ୍ଡ ଅଛି କି କୁଣ୍ଡ କୁହନି ପାଦୁକା କୁଣ୍ଡ। ଯୋଉ ପାଦୁକ ଆସୁଥିବ ଡାଇରେକ୍ଟ ଠାକୁରଙ୍କ ସ୍ନାନ ହେଇଥିବ ପାଦୁକ ଆସିଥିବ।
କଉପଟେ କୁହନି ଯୋଉପଟେ ଦୀପହେରିକା ବିକ୍ରି ହଉଚି ଲକ୍ଷ୍ମୀ ମାଙ୍କ କଉପଟେ ଯିବା ଲକ୍ଷ୍ମୀ ମାଙ୍କ ମନ୍ଦିର।
ହଁ।
ଲକ୍ଷ୍ମୀମାଙ୍କ ମନ୍ଦିର ବାଆଁ ସାଇଟିରେ ଗୋଟେ ଲେଖା ହେଇଥିବ ପାଦୁକ ଅ ପାଦୁକା ମ ପାଦୁକା ସ୍ନାନ ନା ପାଦୁକମ ଗାରା ନା ଏମିତି ଗୋଟେ କଣ ସେଟା ଡାଇରେକ୍ଟ ମ ଦେଓ ମନ୍ଦିର ଥା ଦେଉଳଭି ଭିତରୁ ହି ସେଟାଆଇଚି ଠାକୁର ଯେତବେଳେ ଗାଧାନ୍ତି କି କଣ ସେ ପାଦୁକା ଥୋପେ ବି ପା କୁହନ୍ତି ଭଲ।
କେବେ ପାଇନି।
ଏବେ ଯିବୁ ଦେଖିବୁ ମାନେ କେତଳେ ଯଉଠି ଯଉଠି ସେ ଲଗା ହଉନି ଯିଏ ବାନା ବାନା ହେରିକା ଧରିକି ବସିଥିବେସବୁ ବାନା କିଣିକି କିଏ ଲଗେଇବ ମାନସିକ ଥିବ କି କଣ? ତାରି ଟିକେ ଆଗୁକୁ।
ମୁଁ ଜାଣିଛି ତମେ ଯୋଉଟା କଉଚ ପାଦବି ପାଦ ହେଇଥିବ ଭଗବାନଙ୍କର ପାଦ ହେଇକି ଏମିତି ଗୋଟେ ଜି ବୁଲା ହେଇଥିବ ମନ୍ଦିର ଟାଇପ୍ ର ହେଇଥିବ।
ତୁ ଯୋଉ କୂଅ ତୁ କଉଚୁ କୂଅବି ହେଠି ଗୋଟେ ଅଛି ତୁ ଯୋଉ କଥା କହୁଛୁତ?
କୂଅ ନୁହଁ କୂଅରୁତ ଯୋଉ ନିଅନ୍ତି ପାଣି ନେଇକି ଅନ ଯୋଉ ମାନେ ଅନ୍ନ ରାନ୍ଧନ୍ତି ମହାପ୍ରସାଦ।
ହଁ ଗଙ୍ଗା ଯମୁନା।
ତା କଥା କହୁନି। ମୁଁ କହୁଛିକି ଦେ ସେଇଠି ଗୋଟେ ଅଛି ଦେଖିବ ଠାକୁରଙ୍କର ପାଦ ସ୍ପର୍ଶ କରିବ। ପାଦ ଥିବ ଆଉ ଆଗ ପଟକୁ ଠାକୁରଙ୍କର ବିଭିନ୍ନ ପ୍ରକାର ରୂପର ସବୁ ଚିତ୍ର ସବୁଥିବ ଏଇ ପାଦ ଏ ଏ ଦିନରେ ଏଇପାଦ ଏ ସେ
ହଁ ହଁ ସବୁ ଋଷିମୁନିଙ୍କର ଋଷିମୁନି ନୁହଁ ସେଠି ଦେବା ଦେବି ଦେବୀଙ୍କର ଯୋଉ ପାଦଚିହ୍ନଥିବ ତାପରେ ଟଙ୍କାଟେ ଦିଟଙ୍କା ଟଙ୍କାଟେ ଦିଟଙ୍କା ଥୋଇଥିବେତ?
ହଁ ହଁ ହଁ।
ମୁଁ ସେଟା କହୁନି ମୁଁ କୋଉଠି କହୁଛି କହନି ନୃସିଂହ ଦେବତା ଦେଖିଛୁ ନା? ଉପର ଯଉ ଅଛନ୍ତି ନୃସିଂହ। ପଛରେ ଠାକୁର ଙ୍କ ପଛରେ ଯୋଉ ନୃସିଂହ ଠାକୁର ତାରି ତଳେ ତା ଦେ କଣ ପାଦୁକ ଗାରା ନା ପାଦୁକ ପାଦୁକ ସେଠି ମିଳେ। ସେ ଡାଇରେକ୍ଟ କେବେଠୁ ଆସିବ ମୁଁ ବି ଏଗୁଡା
ଦେଖିବି ମୋର ମନେ ପଡଛି ଉପର ମନ୍ଦିର ଟା ଚଢି ଯାଆନ୍ତି ସେଇ ମନ୍ଦିର ଟା କଥା ଥା କହୁଛ ନା?
ହଁ ଏଟା ନୃସିଂହ ମନ୍ଦିର ହଁ ଚଢିକି ଗୋଟେ ମାନେ ଲୁହାର ପାହାଚ ଗୋଟେ ଥିବ।
ହଁ। ସେଠି ଚାଡିକି ଯିବୁ ହଁ ସେଇଠି ହଁ ହଁ ମୋ ମନେ ପଡିଲା ଟିକେ ଟିକେ।
ମାନେ ଏମିତି ପତଳା ଗୋଟେ ପେ ମାନେ ଜଣେ ହିଁ ଲୋକ ଯାଇ
ହଁ ହଁ ହଁ ଜାଣିପାରିଲି। ସେ ଯୋଉ ସେ ଚଢିକି ଯିବୁ ତା ଉପରେ ହେଲା ଠାକୁର ଥିବେ ଯୋଉ
ହୁଁ ହୁଁ ହଁ ଦେଖିଛୁ ନା ଠାକୁରଙ୍କ ଦେଉଳ ଭିତରେ କେତେ ପେଚା ଏଟା ପେଚା ନା
ଚାମ୍ ମିନ। ଚେମେଣିଆ କେତେ ଥିବେ ଏଇ ଉପରକୁ କେବେ ଯିବୁ କି ଯେତେବେଳେ ଯିବୁ ଆ ତ ଯାଉ ଦେଖିବୁ ଚମେଣିଆ ମାନେ ପୁରା ଭର୍ତ୍ତି ହେଇଛନ୍ତି।
ଆରେ ଏଇ ଯୁନା ଏ ଯଉ ସ୍ନାନ ମଣ୍ଡପ କୁ ଯାଇଛୁ ନା ସେକେଣ୍ଡ୍